ହାଲୋ। ହାଲୋ।
ହାଳୋ। ହଁ ଝିଅ କଣ କରୁଚୁ?
ଏ ବସିଚି, ତୁ?
ବସଚିରି ରଷେଇ ସାରି କି ହଁ।
ଓହୋ। ଆଉ ମୋର ତ ଏବେ ପ୍ଲସ୍ ଥ୍ରୀ ମୁଁ ଖାଇଚି ସେଇ ସକାଳେ ଯାହା ଖାଇଥିଲି ଆଜି ଟିକେ ବାର ଅଛି ତ ଦେଇଥିଲେ ହଉଚି ଚକୁଳିକୁ ହଁ ଅଣ୍ଡା ଭୁଜିଆ ଆଉ ସିଜା ଅଣ୍ଡା ଗୋଟେ ଗୋଟେ ଆଉ।
ଓହୋ। ଆଉ
ଆଉ ମୁଁ କଣ କହୁଥିଲି କହିଲୁ ମୁଁ କହିଲି ମୋର ତ ପ୍ଲସ ଥ୍ରୀ ସରିଯିବ
ହଁ।
ଏ କଣ ପଢିବି ୟା ପରେ?
ଉଁ ଦେ ଦେଖିଆ ପଚାରିକି ବୁଝିବା କଣ କୋଉଟା ପଢିଲେ ଭଲ ହବ। ସେଇ ପାଠଟା ପଢିବୁ ଆଉ।
ମୁଁ ତୁ କଣ କହୁଚୁ ତୁ? ମୁଁ ଭାବୁଚି ଫାର୍ମାସି କରିବି। ନହେଲେ ଏମ୍ ସିଏ କରିବି। ଏମ୍ ସି ଏ ଯୋଉ ଅନଲାଇନ କୋର୍ସ କରୁଚନ୍ତି ସେଟା ଭଲ ନୁହଁ। ଅନ୍ ଲାଇନ କୋର୍ସରେ କିଛି ଲାଭ ନାହିଁ। ତା ଅପେକ୍ଷା ମାନେ ଭୁବନେଶ୍ଵର ହୋଉ କି ଯୋଉଠି ହୋଉ ଭଲ ଭଲ କଲେଜ ରେ ପଢିଦେଲେ ଭଲ ହବ। ଆ ଅନଲାଇନ କୋର୍ସରେ କିଛି ଲାଭ ନାହିଁ। ତୁ କଣ କହୁଚୁ? ଫାର୍ମାସି କରିବି ନା ନ ଯୋଉ ହୋଉଚି ଆମର ଏମ୍ ସି ଏ କରିବି।
ହ ଦେଖିଆ ମୁଁ ବୁଝିକି ବୁଝିବି କୋଉଟା ଭଲ ହବ। ଅଁ ସେ ଅନଲାଇନ୍ ରେ କଲେ ତ ହଁ ଘରେ ରହିକି ହେଲେ ପାଠ ପଢିବ। ହେଠି ଖରା ତରାରେ ବୁଲିବ ଇଏ କରିବ ଦେହ ଖରାପ ହବ। ସେଇଥିପାଇଁ ସେଇଟାକୁ ଟିକିଏ ମନ ହୋଉନି ବାବା ମନା କରୁଚନ୍ତି। ଦେଖିବା ବୁଝାବୁଝି କରିକି କହିବି ଆଉ।
ଆ ମୋର ଯୋଉଡାରେ ପୁଣି ଇଏ ଥିବ ମୁଁ ସେଇ ଇଏରେ ଯିବି ନା। ସେମିସିଏ କହିଲେ କଣ ଲାଭ। ମାଷ୍ଟଏମ୍ ସିଏର ମାନେ ହୋଉଚି ମାଷ୍ଟର ଅ ଫ ଆକାଉଣ୍ଟି ହେଲା। ମାନେ ଆମର ଯୋଉ କମ୍ପ୍ୟୁଟର ର ଯୋଉ କାମ ଟା ହେଟାଏମ୍ ସିଏ ରେ। ଯେ ଏମ୍ ସିଏରେ ସେଟା କୁ ଅନଲାଇନ କୋର୍ସ ରେ କଣ ଶିଖିବୁ? ଅନଲାଇନ କୋର୍ସ ରେ କେବଳ ତ ସାର୍ଟିଫିକେଟ୍ ଦେଖିବେ। ସେମାନେତତେକେବଳ ଗୋଟେ ସାର୍ଟିଫିକେଟ୍ ଦେବେ। ସେମାନେ କଣ ତତେ ପାଠ ପଢ଼ାଇବେ? ତୁ କଣ କରିବୁ?
ଅନ୍ଲାଇନ୍ ରେ ପଢେଇବେ ଯାହା ହେଲେ ପଢେଇବେନି।
ପଢେଇବେ ଯାହା ହେଲେ ଯେ ଯେମିତି କ୍ଲାସ୍ ରେ ପଢେଇବେ ଯେମିତି ତମର ନୋଟ୍ ଧର ତମକୁ ଦେଲେ କି ତମେ ପ୍ରାକ୍ଟିକାଲ କରିବ। ଯୋଉଟା ସେଟା ସେ କରିବ ନା ଅନଲାଇନରେ ରହିଲେପ୍ରା ପ୍ରାଟିକାଲ୍ ଟା କରିବ କେମିତି? ତମେ ବୁଝିବ କେମିତି? ଗୋଟେ ଜିନିଷ ଏମ୍ ସିଏ ଟା ହେଟାଗୋଟେ କମ୍ପ୍ୟୁଟର ଉପରେ ଗୋଟେ ଜିନିଷ।
ହୁଁ।
ତମେ ଆମେ ଯେମିତି ସାଇନ୍ସ ପଢୁଛୁ କିମ୍ବା ଡକ୍ଟର ପାଠପଢୁଛୁ ଡକ୍ଟର ପାଠଟା ଆମେ କମ୍ପ୍ୟୁଟର ରେ କିମ୍ବା ଅନଲାଇନ୍ ରେ ପଢିଲେ ଜାଣିପାରିବା କି? ସେମିତି ସେଟାଏକ୍ସ ଏକ୍ସପେରିମେଣ୍ଟ୍ ନକଲେ ତମେ ଡକ୍ଟର ପାଠ ପଢି ପାରିବନି। ସେମି ସେଏମ୍ ସିଏ ଟା ଠିକ୍ ସେମିତି ତମେ ଯଦି କମ୍ପ୍ୟୁଟର ଆଗରେ ବସିକି ଗୋ ଗୋଟେ ଜିନିଷ ନ ଜାଣିବ ଗୋଟେ ପ୍ରାକ୍ଟିକାଲ ଟା ନ କରିବ। ତମେ ତା ବିଷୟରେ ଜାଣିବ କିମିତି ଏଇଟା କୋଉ ପାଠ କୋଉ ବିଷୟରେ କଣ ଏଟା ଜାଣିବ କେମିତି?
ଓ ଆଉ ଏଇ ଫାର୍ମାସିଟି ଟା କଣ?
ଫାର୍ମାସି ଦି ପ୍ରକାର ଅଛି। ହେଲା ଗୋଟେ ହୋ ଚି ଆମର ମାଷ୍ଟର ଫାର୍ମାସି ଆଉ ଗୋଟେ ମାନେ ଏମତି ନର୍ମାଲ ଯୋଉ ଫାର୍ମାସି ସେଇଟା ମାଷ୍ଟର ଫାର୍ମାସି ହୋଉଚି ପାଞ୍ଚ ବର୍ଷ ମାନେ ସାଢେ ଚାରି ବର୍ଷ ଇଏ ଷାଠିଫିକେଟ୍ ଆସିଲା ବେଳକୁ ପାଞ୍ଚ ବର୍ଷ। ଆଉ ଏଇ ଯୋଉ ନର୍ମାଲ୍ ଫାର୍ମାସି ମାନେ ଫାର୍ମାସି କଣ ଦି ପ୍ରକାର ଥାଏ। ସବୁ ଯେମିତି ନର୍ସିଂ ଫର୍ଂ ସବୁ ଯେମିତି ତିନି ପ୍ରକାର ଅଛି। ସେମିତି। ତ ଏଇ ଯୋଉଟା ଦି ବର୍ଷ ଯୋଉ ଫାର୍ମାସି ଟା ସେଇଟା ତମକୁ ସଟ ସବୁ ପାଠ ଟା ବୁଝେଇବେ ସାର୍ଟିଫିକେଟ ଟା ଦେବେ ତାପରେ ହଣ୍ଡ୍ରେଡ ପରସେଣ୍ଟ ପ୍ଲେସମେଣ୍ଟ ଆଉ ମାନେ ଯୋଉଠି ବି ଆରାମ ସେ ନିଜେ ବି ଗୋଟେ ମେଡିସିନ ଷ୍ଟୋର ଦେଇଦେଇକି ବସିପାରିବ। ଏବେ ତ ମେଡିସିନ ଷ୍ଟୋର ପ୍ରବଳ ହେଇଗଲାଣି ଆରାମ ସେ କୋଉ ଗୋଟେ ମେଡିସିନ ଷ୍ଟୋରରେ ଯାଇକି ରହିପାରିବ। କିମ୍ବା ମେଡିକାଲ ମାନଙ୍କରେ ବି ପକେଇ ପାରିବ ଯେହେତୁ ଫାର୍ମାସି ଅଛି ଫାର୍ମାସି ତମେ କରିଚ ତାପରେ ପ୍ଲସ ଥ୍ରୀ ସାଇନ୍ସ ପୁଣି ଆମର କେମିଷ୍ଟ୍ରି ଅନର୍ସ କେମିଷ୍ଟ୍ରି ଅନର୍ସ ଟା କଣ? କେମିକାଲ ବିଷୟରେ କେମିକାଲ ଟା କଉଠୁ ହଉଛି ମେସିନ ଫେଡିସିନ ଟା କେମିକାଲରେ ତିଆରି ହଉଛି ନା ନାଇଁ ସବୁଥୁ ତ ସେଇଥିପାଇଁ ମୁଁ ଭାବୁଥିଲି ଫାର୍ମାସିୀ ଟା କରିଥିଲେ ଭଲ ହେଇଥାନ୍ତା।
ହଉ କେତେ କଣ ପଇସା ଖର୍ଚ୍ଚ ହବ ସେଇଟା ଟିକେ ବୁଝିବା ଡିଟେଲସ। କଣ କେମିତି ପଇସା ଖର୍ଚ୍ଚ କଉଠେ ରହିବ କଣ କରିବ ସେଇଟା ସବୁ ବୁଝା ବୁଝି କରିକି ତାପରେ ଦେଖିଆ କହିବା ଆଉ।
ଉହୁଁ ମୋ ସାଙ୍ଗମାନେ ବି କହୁଛନ୍ତି ଦି ଜଣ କହୁଛନ୍ତି କରିବା ପାଇଁ।
ହଁ।
କାହିଁକି ନା ଆଗରୁ କେ ଆଗରୁ ସମସ୍ତେ କଣ ଭାବୁଥିଲେ? ହଁ ମ ଆମର ବି ଏ ତ ପଢିଛି ଇଏ ତ କରିଛି ଆମର ପ୍ଲସ୍ ଥ୍ରୀ ତ ପଢିଛି। ଆଉ କିଛି ଲା ହବ ନାହିଁ ଆଉ କିଛି ପାଠ ପଢନି ତାକୁ ବାହାଘର କରଦବା ଏବେ କଣ ସବୁ ଚାକିରି ନକଲେ କେହି ବାହା ହଉନାହାନ୍ତି। ତୁ ଯଦି ଫାର୍ମାସି ଟା କରିଥିବୁ କିମ୍ବା ନର୍ସିଂ ଟା କରିଥିବୁ କିମ୍ବା କଣ କୋଉ କୋଉ ଜାଗାରେ କଣ ସିଚୁଏସନ ଠିକ ନାଇଁ ନା। ଯଉ ହଉଛି ସେଇଥିପାଇଁ ତୁ ଆରାମସେ ଗୋଟେ ଚାକିରି କରିବି ପାରିବୁ ନିଜେ ଗୋଟେ ଇନ ଇନକମ କରିପାରିବୁ କିଛି କାହାକୁ ତତେ ଦରକାର ନାହିଁ ପଇସା ମାଗିବା।
ହଉ ଦେଖିଆ ସରୁ ଯାହା କରିବା ଆଉ।
ହଁ ସେଇଟା ସିଏ ଖାଲି ତମର ବୋଧେ ମତେ ଲାଗୁଛି ତିନି ଲକ୍ଷ ଭଳିଆ ନେବେ ବୋଧେ ଦି ଲକ୍ଷ ଦେଢ ଲକ୍ଷ ଭି ତରେ ଉ ନେବେ ବୋଧେ ଅଢେଇ ଲକ୍ଷ ଭିତରେ। କି ଏମିତି କେତେ ଗୋଟେ ନେବେ ସେଟା ଦି ବର୍ଷ ଯୋଉଡା ଅଛି ମୁଁ ହେଟା ତତେ ପୁରା ଡିଟେଲସ ଟା ବୁଝିକି ତତେ କହିବି ଯଦି ତୁ କହିବୁ ପାଞ୍ଚ ବର୍ ବର୍ଷଟା କରିବାକୁ ପାଞ୍ଚ ବର୍ଷଟା କଲା ବେଳୁ ଏଇନା କିଛି ନାହିଁ ଯେ ବହୁତ ମାନେ ବହୁତ ଟାଇମ୍। ପାଞ୍ଚ ବର୍ଷ ହେଲା ଏଳୁ କମ ହେଲାଣି କି ତ ସେଇଥିପାଇଁଁ ହଁ ପଇସା ଯାହାଲେ ସାତ ଆଠ ଲକ୍ଷ ଭଳିଆ ଖର୍ଚ୍ଚ ହବ। ସେଇଥିପାଇଁ ଭାବୁଛି ଯଉ ଦି ବର୍ଷିଆ ଯଉଟା ସେଇଟା କରିଦେଲେ ଭଲ ହବ ଆଉ।
ହଉ ମାମୁଁ ତ ସେଇ ଫାର୍ମାସିଟି କରିଛି ମାମୁଙ୍କୁ ଦେଖିଆ ପଚାରିବା ମାମୁଁ କଣ କହୁଛି। ମାମୁଁ କହିଲେ ତାପରେ କରିବା ଆଉ ଜଉଟା ସେ କହିବ ସେଟା କରିବା ଆଉ।
ହଁ ମୋର ସରିଯାଉ ତୁ ଟିକେ ଫୋନ କରିକି ପଚାରିବୁ ଆଉ ଝିଅ କହୁଥିଲା ଏମିତି ଏମିତି ଟିକେ ପଚାରିବୁ ତାହରେ ଆଉ
ହଁ।
ଆଉ କଣ କହୁଛୁ ନା ତୁ କଣ ଚାହୁଁଛୁ ଆଉ କଣ ପଢ଼ିବା ପାଇଁ?
ନାଇଁ ଏଇ ଟିକେ ଯୋଉଟା ଭଲ ହବ ଯୋଉଟା ଠିକ ହବ ସେଇ ଜିନି ସେଇଟା କରିବା ଆଉ।
ତୁ ଯଦି କହିବୁ କଣ ହେଲା ତୁ ତୋର କହ। ମୋର ଯୋଉ ଲାଇନରେ ଯିବାର ଅଛି ମୁଁ ତୋତେ କହିଦେଲି।
ଦେଖିଆ ୟା ଭିତରେ ଯଦି ପ୍ଲସ୍ ଥ୍ରୀ ମାଧ୍ୟମରେ ଯୋଉ ଜବଟେ ହବ ଯଦି ହେଇପାରିବ ଏଇଠି ପାଖରେ ହେଇପାରିବ। ଚେଷ୍ଟା କରିବା ଆଉ ଯୋଉଟା ହେଲେ ହବ ଆଉ।
ହୁଁ ସବୁ ଚେଷ୍ଟା କଲେ ତ ସବୁ ହବ କୋଉଟା ନହବ।
ହୁଁ।
କିନ୍ତୁ ତମର ଯୋଉ ଲାଇନ୍ ଟା ଅଛି ସେଇ ଲାଇନ୍ କୁ ନଗଲେ ଚେଷ୍ଟା ଟା ପୁଣି କେମିତି କରିବ? ତୁ କହିବୁ ମୁ ଡକ୍ଟର ହେବି ଡକ୍ଟର ହେବି କଣ ଖାଲି ପ୍ଲସ୍ ଥ୍ରି ପଢିଥିଲେ କି ସାଇନ୍ସ ପଢିଦେଲେ ଡକ୍ଟର ଟା ହେଇଯିବ କି ଯଦି ତୁ ଖାଲି କହିବୁ ମୁଁ ଏକ୍ଜାମ୍ ଗୁର ଦେଇଦବି ଖାଲି ଏକ୍ଜାମ ଦେଇଦେଲେ ଡକ୍ଟର ହେଇଯିବୁ କି ପାଠଟା ନ ପଢିଲେ ପୁଣି ଡକ୍ଟର ହବୁ କେମିତି?
ହଁ। ସେଇ ଯେ ଦେଖିବା ଆଉ ଆଉ ତୋର ବର୍ଷେ ଅଛି। ଦେଖିବା କଣ ବାବା କହୁଛନ୍ତି ଭାଇ କହୁଛି। କଥାବାର୍ତା କରିକି କଥା ହବା ଆଉ ଯୋଉଟା ଠିକ୍ ହବ ଆଉ।
ହୁଁ।
ହୁଁ। ଆଉ କଣ କେତେବେଳେ ରୋଷେଇ କରିବୁ?
ରୋଷେଇ ଆଜି କିଛି କରିବିନି ଆଉ ହେଇଛି ଭଲ ଖାଇବା ମାଛ ହେଇଛି ଖାଇଦେବି ଆଉ।
ଅହ!
ଆଜି ସେଇଟା ଆମର ଆ ମାନେ କଲେଜ୍ ରେ ସାର୍ ମାନେ ସମସ୍ତଙ୍କୁ ପଚାରୁଥିଲେ ସମସ୍ତଙ୍କୁ ଛିଡା କରେଇ ଗୋଟେ ଗୋଟେ ପଚାରୁଥିଲେ। ମୁଁ କହିଦେଲି ଫାର୍ମାସି ଜେଜେ କହିଲେ ଫାର୍ମାସି କରିକି କରିବୁ କଣ ମୁ ସାରେ ଫାର୍ମାସିରେ ତ ବହୁତ୍ ଲାଇନ୍ ବହୁତ୍ ଲାଇନ୍ ଅଛି। ମୁଁ ଚାହିଁଲେ ଗୋଟେ ମେଡିସିନ୍ ଷ୍ଟୋର୍ ଦେଇକି ବସି ପାରିବି। କିମ୍ବା ମେଡିକାଲ ମାନଙ୍କରେ ଯୋଉ ଅଛି ଆଜିକାଲି ସବ ମେଡିସିନ ପାଇଁ ଏ ଲୋକ୍ ହ ବହୁତ ଲୋକ ଇଏ କରୁଛନ୍ତି ସେଠାରେ ପକେଇ ପାରିବୁ। ଉଁ କିମ୍ବା କିଛି ନହଲା ନାହିଁ ଯୋଉ ମେଡିସିନ ଷ୍ଟୋର ମାନେଙ୍କେରେ ରହି ବିି ପାରିବୁ କିଛି କଥା ନାହିଁ।
ହଁ।
ଭଲ ଗୋଟେ ଇଏ ନା ସେଟା କରିଦେଲେ ଭଲ ଯେ
ହଉ ଆଉ ଆସିଲେ ସବୁ ବୁଝାବୁଝି କରିବା ତାପରେ ଦେଖିବା କଣ କରିବା ଆଉ। ସବୁ କଥା ଉରା ଫେରେ ଆଖି ଆଗରେ ଅଛି କେ କେତେ କାମ।
ଆଉ ଏମ୍ ସି ଏ ଟା କଲେ ଏମ୍ ସି ଏ ଟା ଅନ୍ଲାଇନ୍ ରେ କଲେ କଣ କି ସେଟା ଧର ଗୋଟେ ଫୋନ ର ଗୋଟେ ଆପ୍ଟ ଏନା ବନିବ ହେଲା ଆମର ଯେମିତି ଏଇଟା ଧର ସବୁ ହ୍ୱାଟସଆପ୍ ଅଛି ଇନ୍ସଟାଗ୍ରାମ୍ ଅଛି ସବୁ ଗୋଟେ ଗୋଟେ ଆପ୍ ଅଛି ସେ ଆପ୍ ଟା ପୁଣି ଯିଏ ବନେଇବ କମ୍ପ୍ୟୁଟର ଆଗରେ ବସିବ ଦେଖିବ ଶିଖିବ ତାପରେ ବନେଇବ ନା ନାଇଁ? ତା ମନୁକୁ କେମିତି ବନେଇବ ସେଇ ଥିପାଇଁ ତ ଅନ୍ଲାଇନ୍ ରେ କରିକି କିଛି ଲାଭ ନାହିଁ ସେ ଖାଲି ସାର୍ଟିଫିକେଟ ଦେଲା ବେଳେ ତମ କଲେଜ ଯିବ। କଲେଜ ଯାଇନଥିବ କିଛି ନାଇଁ କଣ କରିବ?
ହଁ। ଖିଆ ଲିଟିଲ୍ ଦେଇ ହେରିକା ସବୁ କରୁଛନ୍ତି କଣ କେମିତି ହଉଛି? ସେଇଟା ଟିକେ ଦେଖିବା ମୋର
ସେମାନେ ଯୋଉଟା କରିଛନ୍ତି ହେଲା
ହୁଁ।
ସେଟା ମଣିପୁରୁ ଏଇଟା ଗୋଟେ ମଣିପୁରୁ କୋଉଠି ଗୋଟେ ସେଇ ୟୁନିଭର୍ସିଟି। ମଣିପୁର ୟୁନିଭର୍ସିଟିରେ ସେମାନେ କିଛି ନାଇଁ କଲେଜ ଯିବେନି ଏଗଜାମ ଦେବେନି କିଛି ନାଇଁ। ବଳ ଦି ବର୍ଷ ବୋଧେ କି କଣ ନା କଣ ଦି ବର୍ଷ ବୋଧେ ଦି ବର୍ଷ ଭିତରେ ପଢିବେ ଖାଲି ଯାହା ସେତିକି ଯିବେ ଖାଲି ସେଇଠି। ଆଣିକି ଆସିବେ ତାଙ୍କ ସାର୍ଟିଫିକେଟ ସାର୍ଟିଫିକେଟ ଆଣିକି ଆସିଲେ ଶଇଲା।
ହଁ ଜବ କରିବେ।
ଜବ ଆଉ କଣ? ସେଇ ଅନଲାଇନରେ ଯଦି ତମେ କଣ ଜବ୍ କରିଥିବ କିମ୍ବା ଆଉ ଆମର ତ ଏଠି ଇରେ ଡାଟାରେ କିଛି ଜବ୍ ନାହିଁ ନା ଏ ଏରିଆରେ କଣ ଡାଟାରେ ଜବ୍ ଅଛି ଯଦି ତୁ ରହିବୁ ବାହାର ଏରିଆ ବାହାର ଦେଶରେ ରହିବୁ।
ହ
ପାଖାପାଖି ଇଏରେ କିଛି ନାହିଁ ହଉ ଆଉ ଆଉ କଣ କହୁଛୁ?
ନାଇଁ ଦେଖିବା ବୁଝାବୁଝି କର ଆଉ ହଉ।
ହଉ।